ହ୍ୟାଲୋ
ଶୁଭ ସନ୍ଧ୍ୟା କଣ କରୁଛନ୍ତି?
କଣ କରୁଛନ୍ତି ଆପଣ?
ମୁଁ ବସିଥିଲି କାମ ସାରିକି ବସିଥିଲି ଏବେ ସନ୍ଧ୍ୟା ଦେବି ତ
ଆଚ୍ଛା ଆଚ୍ଛା ହଁ ଆମେ ବି ବସିଥିଲୁ ଏଇ କଣ କରନ୍ତି ଆପଣ?
ମୁଁ ହାଉସ ୱାଇଫ
ନା ମୁଁ ଷ୍ଟୁଡେଣ୍ଟ ତ ଗୋଟେ ଆଉ ଆମର ଆଜି ଏକ୍ସାମ ଥିଲା ଏକଜାମ ସରିଲା ଏଇ ତିନିଟା ଚାରିଟା ବେଳେ ଆଉ ଆସିଥିଲୁ ଟିକେ ଫ୍ରି ହେଇକି ସେ କଲ କରିଥିଲେ ଆଉ ଆଛା ଉଁ ହୁଁ, ହଁ ମୁଁ ଗ୍ରାଜୁଏସନ କରୁଛି ଏବେ ଗ୍ରାଜୁଏସନ ସେକେଣ୍ଡ ସେମିଷ୍ଟାର ଚାଲିଛି ତ ଏବେ।
ହଁ,
ହଁ ଆପଣ ଘରେ କିଏ ଅଛନ୍ତି?
ଆମ ଘରେ ଜଏଣ୍ଟ ଫ୍ୟାମିଲି ସମସ୍ତେ ଅଛନ୍ତି।
ଆ ହଁ ସିଙ୍ଗିଲ ଫ୍ୟାମିଲି ନାଁ ଜଏଣ୍ଟ ଫ୍ୟାମିଲି।
ଜଏଣ୍ଟ ଫ୍ୟାମିଲି ଯୌଥ ପରିବାର ସମସ୍ତେ ଅଛନ୍ତି।
ନାଁ ଆମର ଜଏଣ୍ଟ ଫାମିଲି ନୁହଁ ମୁଁ ସିଙ୍ଗିଲ ଫ୍ୟାମିଲି ମୋ ବାପା, ମାଆ, ମୁଁ ଆ ଆଉ ମୋ ଭାଇ ଭୋଉଣୀ ଏମତି ରହିଚୁ ଆଉ। ହଁ।
ତମଆଡେ ସବୁ ବୁଲିବା ପାଇଁ କଣ ଅଛି ଜାଗା।
ଆମର ଆମ ଘର ଆକଚୋଲି ବାଲେ ଶ୍ୱର ତ ମୁଁ ପଢୁଚି ଯେହେତୁ ମୋ କଲେଜ ଭୁବନେଶ୍ଵରରେ ହେଇଯାଇଚି ତ ସେଥିପାଇଁ ଭୁବନେ ନେଶ୍ୱରରେ ରହିକି ଫିଲାହାଲ୍ ପଢୁଚୁ ଆଉ।
ନାଇଁ ବା ଆମ ଘର ତ ଢେଙ୍କାନାଳ।
ଓହୋ ବୁଲାବୁଲି ପାଇଁ ଆମ ବାଲେଶ୍ଵରରେ ତ ବୋହୁତ ଜାଗା ଅଛି ପଞ୍ଚଲିଙ୍ଗେଶ୍ଵର ଖିମ ମନ୍ଦିର ବୋହୁତଗୁଡା ଅଛି। ଆହୁରି ବୋହୁତ ସାରା ପାର୍କ ବି ପ-ବୋହୁତ ଭଲ ଭଲ ଖୋଲିଲାଣି ଏବେ।
ପଞ୍ଚଲିଙ୍ଗେଶ୍ଵର ଯାଇଛନ୍ତି କେବେ?
ହଁ ପଞ୍ଚଲିଙ୍ଗେଶ୍ୱର ଆମ ଘର ପାଖାପାଖି ଏରିଆରେ ବାଲେଶ୍ଵର ଏବଂ ବାହାନଗା ତ ଜାଣିଥିବେ? ହ
ବାହାନ ହଁ ଶୁଣିଚି ଯାଇନି ମୁଁ ଯାଇନି କେବେ ସିଆଡେ।
ହ ହଁ ସେଇ ବାହାନଗାରେ ହିଁ ଆମ ଘର ସେଇ ପାଖରେ ଆଉ ବାହାନଗା ପାଖ ଏ ଏରିଆରେ ହିଁ ହୋଉଚି ପଞ୍ଚଲିଙ୍ଗେଶ୍ଵର। ସେଠି ବୋହୁତ ସୁନ୍ଦର ଜାଗା ଯିଏ ଯାଆନ୍ ନ୍ତି ହେଠି କଣ ତ ଲିଙ୍ଗ ଭଗବାନଙ୍କୁ ମାନେ ଖୋଜିବା ପାଇଁ ନଇଁକି ପଥର ତଳକୁ ହାତ ପୁରେଇକି ଖୋଜିିତେ ପଡେ। ହୁଁ ଯଦି ତମର ହଁ ଯଦି ତମର ଭାଗ୍ୟ ଥିବ ତାହେଲେ ତମେ ସେ ଚାରି ଟାନା ପାଞ୍ଚଟା ଲିଙ୍ଗକୁ ତମେ ଛୁଇଁ ପାରିବ। ହଁ ଯଦି ଯଦି ହଁ ଯଦି ଭାଗ୍ୟରେ ନ ଥିବ ତାହେଲେ ଛୁଇଁପାରିବନି।
ଭାଗ୍ୟରେ ଥିଲେ ହେଲା ଆଉ।
ସେଇଆ ପା ଆଉ ଆ ଆପଣଙ୍କର ରୋଷେଇ ବାସ କଣ ହେଇଥିଲା ଆଜି?
ଥିଲା ଡାଲି, ଭାତ, ପୋଟଳ ଭଜା, ଆଉ ସଲରା ଭଜା।
ହୁଁ।
ସେଥିରେ ରୁଟିକୁ ଆଳୁମଟର ତରକାରୀ ହବ ଆଉ ରାତି ସମସ୍ତେ ରୁଟି ଖାଇଦେବେ ଆଉ।
ଏହେ ଆମ ଏଇନା ହଷ୍ଟେଲରେ କଣ ତ ଖାଇବା ପିଇବା ପ୍ରୋବ୍ଲେମ ଟିକେ ହୋଉଚି ଆମେ ଖରାଦିନ ଛୁ
ହଁ ହଷ୍ଟେଲରେ ପ୍ରୋବ୍ଲେମ ଟିକେ ରହୁଚି କାରଣ ମୋ ପୁଅ ବି ହଷ୍ଟେଲରେ ରହୁଚି ତ ସେଠି ଖାଇବା ପ୍ରୋବ୍ଲେମଟା ରହୁଚି ହଷ୍ଟେଲରେ ଆଉ।
ଓହୋ ହଷ୍ଟେଲରେ ଖାଇବା କଣ ଦେବା ମାନେ କଣ ପଢୁଚନ୍ତି କି ସେ?
ପୁଅ ଡିପ୍ଲୋମା ପଢୁଚି। ଇଞ୍ଜିନିୟରିଙ୍ଗ ଡିପ୍ଲୋମା ପଢୁଚି ଇଞ୍ଜିନିୟରିଙ୍ଗ କରୁଚି। ଆ ଏଟା ଥାଡ ଇଅର।
ଓହୋ ଆମର କଣନ୍ତ ଗର୍ମେଣ୍ଟ ହଷ୍ଟେଲ ତ ସେ ଯୋରୁ ବୋହୁତ ପ୍ରୋବ୍ଲେମ ହୋଉଚି ପାଣି ଖାଇ ବା ଇଲେକଟ୍ରି ଏମତି ବୋହୁତ
ପ୍ରୋବ୍ଲେମେ ଆଉ ସବୁ
ସେୟା ମାନେ ବାହାର ଜାଗା ସେ କୋଉଠି ପଢୁଛନ୍ତି କେଉଠି?
ସେ ପଢୁଚି ଭୁବନେଶ୍ୱରରେ।
ଓହୋ ଭୁବନେଶ୍ଵରରେ ମୁଁ ବି ପଡୁନି କି ଭୁବନେଶ୍ୱର ହିଁ ତ ପ୍ରବଳ ବୋହୁତ ପ୍ରୋବ୍ଲେମ ହୁଏ ପାଣି ପାଇଁ ସିଏ କରେଣ୍ଟ ବେଳେବେଳେ କାଟି ଦେଇଥିବେ। ଏଣେ ହଷ୍ଟେଲରେ ଆମର ସବୁ ପିଲା ଆସିନାହାନ୍ତି ତ ଆସିଲା ପରେ ଯାଇକି ଆମର ସମସ୍ତଙ୍କ ପାଇଁ ରୋଷେଇ ହବ ଏଇଖିଣା ଖାଇବା ବି ଦେବା ବନ୍ଦ ହଛି ତ ଆମେ କଣ କରୁଛୁ ନା ବାହାରୁ ମଗଉଛୁ ହଁ। ଗୋଟେ ହୋଟେଲରୁୁ ମଗଉଛୁ ସେ ଅଙ୍କଲ ଗୋଟେ ଆସିକି ଦେଇକି ଯାଉଛନ୍ତି। ଗୋଟେ ଉଳି ହିଁ ଆଣିକି ଖାଉଛୁ ତାପରେ ରା ତିରେ ଯଦି ସେଇ ଖାଇବାରୁ ବଳିଲା। ସେଇ ଯଦି ସେ ଖାଇବାରେ ଅଧେ କିଛି ବଳିଲା ତାହେଲେ ରାତି ପାଇଁ ରଖୁଛୁ।
ରାତିରେ କଣ ଖାଉଛ ତାହେଲେ ସେଦିନ ନ ବଳିଲା।
ଯଦି ନ ପିଲ ରାତିରେ ଆମେ କହନ୍ତୁ ଆମ ହଷ୍ଟେଲ କ୍ୟାଟିନ୍ ହେଉଛି ନା ଅ ଗ୍ୟାସ୍ ଆଉ କନ୍ତ ଏଇଟା ଇଣ୍ଡକ୍ସନରେ ଟା ହେଲା ନହିଁ ତମେ କେଟିଲ ଯେ ନୁହଁ। ଜାଣିଛ ତୁ ଯୋଟ ଆଳୁ ଫଳୁ ସିଝା ହୁଏ ମ୍ୟାଗି ବନା ହୁଏ। ସେଇ କେଟିଲେ ହିଁ ଆମେ ବନଉଛୁ କେତେବେଳ ମେଗି ବନେଇ ଦଉଛୁ କେତେବେଳେ ପାସ୍ତା ବନେଇ ଦଉଛୁ ଏମିତି କରିକି ଖାଉଛୁ ଆଉ। ବହୁତ ପ୍ରୋବ୍ଲେମ ହଉଛି ଏଣେ ପାଣି ଭରିବା ପାଇଁ ଆମ ହଁ ବା ଆମ ଇଏ ର ପାଣି ସରି ଯାଉଛି ଆମେ ଯାଉଛୁଠି ଆାର ଏଇଠୁ ଅଳ୍ପ ବାଟ ହବ ସେଠୁ ପାଣି ଭରିକି ଆଣୁଛୁ। ଷ୍ଟୋର କରି ରଖତେ ପଡୁଛି ପୁଣି ଉପର ଏକ୍ଜାମ। ଏକ୍ଜାମ ଆମର ବି ଚାଲିଛି ନା ପୁଣି ଖାଇବା ଅସୁବିଧା ହଉଛି କୁହନି କେତେ ପ୍ରୋବ୍ଲେମ ହଉଛି ଆଉ।। ଆଉ ତମର ସେପଟ ବୁଲିବା ଜାଗା କଣ ଅଛି
ଆମର ଗରେ କପିଳାସ ଅଛି ସାଇ ମନ୍ଦିର ଅଛି ଧବଳେଶ୍ଵରୀ। ଖବସ ଅସି।
ଆଉ ଯେ ବରାଳ ବାଲୁକେଶ୍ଵର ଯି କୁହନ୍ତିନି ଶିବ ଯିଏ ଅଛନ୍ତି। ସେଇପଟେ ସାଇଡ ରେ କି
ଗୋରାର ବାଲଗେଶର ଓ ନାଇଁ ନାଇଁ। କକୁଳା ସଭା
କପିଳାସ ହଁ ମୁଁ ଶୁଣିଛି ପ୍ରାୟ ଲୋକ କପିଳାସ ଯଆନ୍ତି।
ନାଁ।
ଯା ହଉ ହଁ। ଏମତି ତାହେଲେ ଏମତି ଚାଲିଚ ଯାହା ପ୍ରୋବ୍ଲେମ ହଉଛି। ହଁବେ ତାହଲେ ଠିକ ହଉଛି ଖିଆପିଆ ଚାଲିଛି ଏମିତି ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି।
ସେ କରିଛନ୍ତି ଡି୍ୟଉଟି କରୁଛନ୍ତି କମ୍ପାନୀରେ।
କମ୍ପାନୀରେ।
ହଁ।
ଆଉଗ ଗୋଟେ ବୁଲାବୁଲି କରିବା ପାଇଁ ଗଲେଣି ନା
ହଁ ଆମେ ତ ସବୁ ବର୍ଷ ପୁରୀ ହିଁ ଯାଉଛ ପୁରୀ ହିଁ ଯାଉଛୁ। ଆମର ଏଠି ସୁବିଧା ଟ୍ରେନ ଜାଗାକୁ ସବୁ ବର୍ଷ ଦେ ହଉ ଜାଗା ଡଳି ଲାଗୁଛି ତ ଯାଉଛୁ ଏ ବର୍ଷା ଆଉ ଯାଇପାରୁନୁ
ମାନେ ଗୋଟେ ଆଉ ଗୋଟେ କଥା ମୋ ପିଲା ବେଳୁ ଏତେ ଯାଏ ମୁଁ ମୋ ଜଗାକୁୁ ଟିକେ ଦେଖି ପାରିଲିନି ଏଇ କାଲି ତ ନୁହେଁ ପହରଦିନ ନାଇଁ ପା। ମାନେ ମୁଁ ଏତେ ବଡ ପାପିଟେ ଜଗା ମତେ କେବେ ଡାକି ପାରୁନି ତା ପାଖକୁ ଟିକେ ଡୋରି ଲାଗି ହିଁ ନାହିଁ ମାନେ କାଲି ନା ପହ ପହରଦିନତ ପାଞ୍ଚ ଦି ତିନି ଦିନି ତଳେ। ରାତିରେ ହଠାତ୍ ନା ପ୍ଲାନିଙ୍ଗ୍ ହେଲା କି ଆମେ ସବୁ ମିଶିକି ଯିବୁ ପୁରୀ ମାନେ ଏମିତି ତା ମାୟା ଆମେ ଯାଇକି କି ଅଧ ବାଟ ପହଞ୍ଚିଲୁଣି ଭୁବନେଶ୍ଵରରୁୁ ଯିବୁ ହୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆମେ ବସଷ୍ଟାଣ୍ଡ ରୁ ବସ୍ ନେଇକି ଯିବୁ ମାନେ ଯାଇକି ପହଞ୍ଚିଚୁ ବର୍ଷା ଏଡ଼େ ଯୋରେ ସେ କାଚିଲା କାଚିଲା କାଚିଲା ସବୁ ଆମେ ପ୍ରାକିଙ୍ଗ୍ ଫାକିଙ୍ଗ୍ କରିକି ଯାଇଚୁ ଦେଖିଲା ଆଳକୁ କଣ କିଆନି ଇଏ ହେଲା। ନା ବସ୍ ଆସିଲା । ନା ଆଉ ଯେମାନେ ସେ ଯାଇଥିଲେ ସେ ନିଜେ ନିଜେ ମନା କଲେ ଆମେ ଆଉ ଯିବାନି । ମୁଁ ଯେତେ କହିଲେ କଣ ହବ ମୁଁ ତାଙ୍କୁ କହୁଛି ଚାଲ ଚାଲ ଚାଲ ସେ ସବୁ ମନା କରିଦେଲେ ନା । ଆମେ ଆଉ ଯିବାନି ପରେ ଯିବା ଆମେ ତ ଯାଇଚେ ଆମର ଡୁ ଆଉ କେତେ ବେଳେ ହଉ ଆମେ ଯିବା ଇଏ କରି । ମାନେ ମୁଁ ଏତେ ମନକରିକି ଯାଇଥିଲି ହଁ ପା । ମୁଁ ଏତେ ମନ କରିକି ଯାଇଥିଲି ହଉଛି ଦେଖ। ଦେଖା କରିବା ପାଇଁ ଟିକେ ପୁରୀ ଜାଗାକୁ ଦେଖିଲା ତୁ ଦେଖି ପାରିଲିନି।
ନାଇଁ ଆମେ ଥରେ ଏମିତି ସାଙ୍ଗସାଥିରେ ଯାଉଥିଲୁ ପାଞ୍ଚ ଜଣ ସାଙ୍ଗ ଆମେ ଚାରି ଜଣ ବସି ପଡିଥ ଥିଲୁ ଟ୍ରେନ ରେ ଆଉ ଜଣ ସାଙ୍ଗ ଟ୍ରେନ ଫେଲ୍ ହେଇଗଲା ଆଉ । ସେ ଆସି ପାଇଲାନି ସେତେବେଳେ କରୋନା ଟାଇମ୍ ରେ ହଁ । ସେ କରୋନା ଟାଇମ୍ ରେ । ଆଉ ଇଣ୍ଟର ସିପ୍ ଚାଲୁନଥିଲା ସେ ବିଚାରା କଣ କରିଛି । ଆମକୁ କହିଲା ନା ମୁଁ ଯେମିତି ହେଲେ ଯିବି ମୁଁ କହିଲି ତମେ ବସ୍ ରେ ତାହେଲେ ଆସ । ସେ ଏକୁଟିିଆ ବିଚରା ବସ ରେ ହିଁ ଗଲା । ଆମ ସାଙ୍ଗେ ସେଠୁ ପୁରୀ ମନ୍ଦିର ଟେ ସେଠୀ । ଭେଟ ହେଲା ।
ହଁ ।
ଏବେ ସାଙ୍ଗ ହେଇକି ରହିଲୁ ହୋଟେଲରେ ଦି ଦିନ । ଦିନ ତାପରେ ଆସିଲୁ ହଁ । ପୁରୀ ମନ୍ଦିରରେ ହିଁ ଭେଟ ହେଲା।
ମାନେ ଭାବ ମାନେ କି ମାୟା । ରାତି ଦିଟା ତିନିଟା ରୁ ଆମେ କହିଲୁ ଭାରିକି ଯିବୁ ବୋଲି ମାନେ ଠିକ୍ ଟାଇମ୍ । ମୁଁ ଯାଇତେ ବାହାରୁଛି କିନ୍ତୁ ସେମାନେ କେହି ଯାଇତେ ବାହାରୁନାନ୍ତି ପୁଣି ସେମାନେ ସବୁ ପେକିଙ୍ଗ୍ କରି ।
ହଁ ପାକିଙ୍ଗ କରି ଗଲେ ମତେ ଆଉ ଫେରିବାକୁ ଇଚ୍ଛା ହୁଏନା ମୁଁ ଯେମିତି ହେଲେ ଯିବି ।
ମୁଁ ପାଗଳ ହେଇଗଲିି ମୁଁ କଇଲି ମୁ ତ ଯିମି ତ ଦେଖିଲା ବେଳକୁ ଯାଇ । ହେଲାନି ଲାଷ୍ଟରେ । ଘରକୁ ଫେରିକି ଆସିଲି ଭାରି ଆଉ କ। ଆମେ ପଡୁଛେ ନା ଏଇଖୀଣା ଆଉ ମୁଁ ଏଇ ଯ ଏବେ ଏବେ ହିଁ ଭୁବନେଶ୍ୱର । ରହିଲି ମୁ ଏତେ ଭଲସେ ଜାଣି ନହିଁ । ଜାଣିଲେ ତ ଯିବି ଏକଲା କଣ କରିବି ମୁଁ ତ ଭଲସେ ଜାଣିନି ସେଇ ଯୋଗୁ ପଲେଇ ଆସିଲି ।
ଆଉ ଦିତିନି ଟା ।
ସେପା ଷ୍ଟେସନ ପୁରବୁ ଟ୍ରେନରେ ନଯାଇକି ଆମେ ବସ ଯାଉଥିଲୁ କି । ବୁଦ୍ଧି କାଣେ ଦିଶୁ ଥିଲା ପୁଣି କଣ କରିବୁ କିଛି ନଥିଲା ଏମିତି ।
ଯାଇଥାନ୍ତ ତ ଟ୍ରେନ ରେ ବଢିଆ ସୁବିଧା ଥିଲା। ।
ସେଇପା ଆ ସବୁ ମିଶିକି ଭାରି ଚନ୍ତି ଯେହେତୁ ଆଉ କଣ କରିବୁ ।
ଟ୍ରେନ ରେ ଯାଇଥିଲେ ବର୍ଷା ହେଲେ ବି କିଛି ଅଚିନତାରେ ଯାଇଥାନ୍ତ।
ସେବା କିଛି ନଥିଲା ତଥାପି ଆମ । ପ୍ଲାନିଂ କ୍ୟାନସଲ ହେଇଗଲା କୁହନ୍ତି ନା ତାର ଇଚ୍ଛା ନଥିନେ ତାକୁ କେହି ଦେଖି ପାରିବନି ।
ହଁ ସେଇଟା ସତ କଥା ସେ ଯଦି ନ ଚାହିଁବ ଏ ବର୍ଷ ଆମେ ଯାଇ ପାରି। ବୁନିି ଭାବି ଦେଇଛୁ ଦଶହରା ଛୁଟି ବେଳକୁ ଯିବୁ ବୋଲି ଆଉ। ଆଉ ର ରଥା କୁ ତ ଯାଇ ହବନି ରଥଯାତ୍ରା ରେ ଲୋକ ଭିଡ।
ରଥଯାତ୍ରାରେ ତମେ ଭାବୁଛ ତାକୁ ଦେଖି ପାରିବ। ଆଚ୍ଛା ଯେ ରଥଯାତ୍ରା ରେ ଯୋଉ ଦଉଡି ଟାଣନ୍ତିନି ହଁ ଯେ ରଥଯାତ୍ରା ଦଉଡି। ଟାଣନ୍ତିନି ସେ ତ ସାଧାରଣ ଲୋକ ଟାଣୁ ନଥିବେ ସେ ପଣ୍ଡା ମାନେ ଟାଣନ୍ତି ନା।
କେଆଣି।
କଣ ପାଇଁକା ।
କହିଲି ରଥଯାତ୍ରାରେ ସେ ଦଉଡି ଟାଣନ୍ତି ରଥର। ସାଧାରଣ ଲୋକ ହେଇ ଯ ଯାଉଛନ୍ତି ସେମାନେ ଟାଣୁନାହାନ୍ତି ସେମାନେ। ପୁରୀ ପଣ୍ଡା ମାନେ ଟାଣନ୍ତି ନା କଣ ପା?
ସାଧାରଣ ଲୋକ ବି ତ ଟାଣୁଛନ୍ତି ତ ଦେ
କେଜାଣି ମୁଁ ଶୁଣିଥିଲି ଯେ କି ସେମାନେ ସାଧାରଣ ଲୁକ ଯୋଉମାନେ ସେମାନେ ଖାଲି ଟିକେ ହାତ ଲଗେଇ ଦିଅନ୍ତି ଆଉ ଟାଣିଆ ପାଇଁ ପାଇଁ ଦିଅନ୍ତିନି ସେମାନେ ପୁରୀ ପଣ୍ଡା ହିଁ ପୁରୀ ଇଏ ଲୋକ ହିଁ ଟାଣନ୍ତି।
ସେଇଥି ମୁଁ ଆଉ କହିପାରିବିନି। ମୁଁ ତ ଟିଭିରେ ଦେଖେ ତ ସବୁ ଟାଣନ୍ତି ବୋଲି।
ଓ ହୋ।
ଟିଭି ଦେଖା ନା ଲାଇଭି।
ମୁଁ ଶୁଣିଛି ଯାହା।
ନାଇଁ ଟିଭିିରେ ଦେଖିବ ଲାଇଭ୍। ହଉ ହଉ।
ହଉ ତାହେଲେ ମୁଁ ତାହେଲେ ଆସେ ଆଜ୍ଞା ହଁ। ଯାଉଚି ଟିକେ ଆସେ ପଢାପଢି କରିବି ତ ଏକ ଆସିଲେ ମୁଁ କଲ କରିବି ପରେ ଆଁ ହଉ ରଖୁଛି। ।